ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର କଣ କରୁଛନ୍ତି?
ନାଇଁ ଆଜ୍ଞା କିଛି ନାଇଁ ବସିଛି କୁହନ୍ତୁ କେମିତି ଅଛନ୍ତି ଆପଣ?
ହଁ ମୁଁ ତ ଭଲ ଅଛି ଅଛା ସାର୍ କୁହନ୍ତୁ ଆପ ଆପଣ ଏବେ ଯେଉ ଆମର ଚାଲିଛି ସବୁଆଡ଼େ କି ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଯୋଉ ବେଟ୍ରୀ ଗାଡ଼ି ବେଟ୍ରି ଗାଡ଼ି ପାଇଁ ଯୋଉ ସରକାର ପ୍ରମୋଟ କରୁଛନ୍ତି ତ ଆପଣଙ୍କ ଦୃଷ୍ଟିରୁ ସେଇଟା କେତେ ଦୂର ମାନେ ଆପଣ କଣ ପ୍ରିଫର କରିବେ ଯଦି ଆପଣ ଆଗକୁ ଗୋଟେ ବାଇକ୍ କିମ୍ବା କାର କିଣୁଛନ୍ତି କିଣିବାକୁ ଚାହୁଁଛନ୍ତି ତ ଆପଣ କଣ ପ୍ରିଫର କରିବେ ବେଟ୍ରି କୁ ପ୍ରିଫର କରିବେ ନା କରିବେନି
ଆଜ୍ଞା ନିହାତି ଭାବରେ ଜ ଯଦି ଦେଖିବା ସରକାର ଯଦି କିଛି ସ୍କିମ୍ ଆଣୁଛି କିଛି ଭଲ ପାଇଁ ଆଣୁଛି
ତ ଏଇ ସ୍କିମକୁୁ ବି ମୁଁ ସ୍ଵାଗତ ଯୋଗ୍ୟ କରୁଛି ଯହା ଯେହେତୁ ଯଦି ଦେଖିବା
ନାଇଁ ଏବେ ଏବେ ଇଲେକ୍ଟ୍ରିକ ଗାଡ଼ି ମାନେ ବ୍ୟାଟ୍ରି ରୀ ଗାଡ଼ି ପାଇଁ ସ୍କିମ୍ ନାହିଁ ହଁ ବା ସବସିଡି ଗୋଟେ ପନ୍ଦର ହଜାର ମାନେ ଏମିତି କଣ ଗୋଟେ କିଲୋହ୍ୱାଟ ପୋଚ୍ଛା ପାଞ୍ଚ ହଜାର ନା କଣ ସବସିଟି ଗୋଟେ ଅଛି। ସେଇଟା ଏତେ ହଁ ସେଇଟା ଏତେ ବଡ଼ ସ୍କିମ୍ ନୁହେଁ ବଟ୍ ଆପଣ ଯଦି ସ୍କିମ୍ ବି ନଥାଏ ଆପ ଣ କଣ ପ୍ରିଫର କରିବେ ମାନେ ବ୍ୟାଟେରି କିଣିବା ପାଇଁ ଲୋନ କରିବେ ନା କରିବେନି
ନିହାତି ଭାବରେ କରିବି ଆଜ୍ଞା ଯେହେତୁ ଅ ଏ ବିଷୟରେ ତ ମୁଁ ଅଧିକାଂଶ ଜାଣିନି କିନ୍ତୁ ଯେତିକି ମତେ ଠିକ୍ ଲାଗୁଛି ସେ ଅନୁସାରେ ମୁଁ ପ୍ରେଫର କରିବି ଏଥି ପାଇଁ କରିବି ଯେ ଯଦି ଦେଖି ଖିବା ବର୍ତ୍ତମାନ ଯୋଉ କଟକଣାରେ ଚାଲିଛି ପେଟ୍ରୋଲ ହେଲା ଆଉ ଡିଜେଲ୍ ଲାଏଗୁଡ଼ାକ ସବୁ ଆମର ଟିକେ ଏବେ ମାନେ ହାଇ ରେଟ୍ ବି ବଢ଼ି ଯାଇଛି କିନ୍ତୁ ଇଲେକ୍ଟ୍ରିକ ଭେହିକାଲ୍ ଯଦି ଦେଖିବା ଦେଖିବା। ଆମେ ଯେତିକି କିଲୋମିଟର ଅନୁସାରେ ଯିବାକୁ ଅଛି ଆମର ଯେମିତିକି ଗୋଟେ ମାନେ ଚାର୍ଜ ଯଦି ଅଛି ଆମେ ଶହେ କିଲୋମିଟର ପର୍ଯ୍ୟନ୍ତ ଯାଇକିବି ମାନେ ଯାଇପାରିବା ତ ସେଇ ହିସାବରେ ମୋ ମତରେ ତ ମୁଁ ଏଇଟା ପ୍ରିଫର କରିବି ନିହାତି। କାରଣ ଯୋଉ ପେଟ୍ରୋଲ ପକେଇଲା ପରେ ଯୋଉ ବାଇକରୁ ଯୋଉ ମାନେ ଧୂଆଁ ନିର୍ଗତ ହେଇଥାଏ ଯଉଟା କିି ବାୟୁମଣ୍ଡଳକୁ ଡାଇରେକ୍ଟ ଇଫେକ୍ଟ ପକେଇଥାଏ। ପ୍ରତେକ କ୍ଷେତ୍ରରେ ଗୋଟେ ମତେ ଏଇଟା ଠିକ୍ ଲାଗୁଛି ଆଉ ଯୋଉଟା କି ଆମେ କହୁଛେ କି ମାନେ ପେଟ୍ରୋଲ ପାଇଁ ବୋଲିକି।
ପେଟ୍ରୋଲ ପାଇଁ ହଁ ପେଟ୍ରୋଲ ପାଇଁ ହନ୍ତ ସନ୍ତ ପେଟ୍ରୋଲ ପାଇଁ ହନ୍ତ ମାନେ ପେଟ୍ରୋଲ ଗୋଟେ ମାନେ ଭାବନ୍ତୁ ପେଟ୍ରୋଲ ହଉଛି ଆମର ଦିଟା ଲସ୍ ଦୁଇ ପ୍ରକାର ଆମେ ଲସ୍ ସେଥିରେ ଗୋଟେ ହଉଛି ପେଟ୍ରୋଲ ରତ ଆମର ଦେଶରେ ନାହିଁ ସେଇଟା ଆମେ ବାହାରୁ ହିଁ ଇମ୍ପୋର୍ଟ କରୁଚି ଯଦି ବାହରୁ ମ୍ପୋର୍ଟ କରୁଚି।
ଯେ
ଆମର କରେନ୍ସ୍ ହଁ ଯେହଁ ଯେହେତୁ ଆମେ ବାହାରୁକୁ କରୁଛେ ତ ସେଇ ହିସାବରେ ଆମର ଇକୋନୋମି ୱିକ୍ ହଉଛି ଇକୋନୋମି ୱିକ ହେଲେ ଆମର ଯୋଉଟା ରୁପି ଆଉ ଡଲାର ର ଇଏଟା ଡିଫରେନ୍ସ ଟା ବଢି ଯାଉଛି। ହଁ ତାକୁ ଛାଡିଲା ପରେ ଉଁ ପେଟ୍ରୋଲ ତାବି ପେଟ୍ରୋଲ ଟିକେ ଅଧିକ ୟୁଜ୍ କଲେ ବାୟୁମଣ୍ଡଳ ଆମର ପ୍ରଦୂଷିତ ହଉଛି। ସ୍କୁଟି ସିଏ ଗୋଟେ ମୁଖ୍ୟ କାରଣ ତାପରେ ଆଉ ଗୋଟେ ହଉ ଚି ପେଟ୍ରୋଲ ର ରେଟ୍ ଅଧିକ ରହୁଛି ପେଟ୍ରୋଲ ଗାଡି ଆମେ ପେଟ୍ରଲୋ ଗାଡି କିଣିକି ୟୁଜ କରୁଛେ ତ ଯଦି ମୁଁ ଗୋଟେ ବାଇକ୍ କିଣି ମାନେ ସ୍କୁ ଟି ମୁଁ ଗୋଟୋ ନର୍ମାଲ ଗୋଟେ ଏକଜାପମ୍ପୂଲ୍ ଦଉଛି ଗୋଟ ସ୍କୁ ଟିରେ ପେଟ୍ରୋଲ ଯଦି ପକୋଉଚନ୍ତି ଗୋଟେ ପେଟ୍ରୋଲ ସ୍କୁଟି ଆଭରେଜ ଦବ ଚାଳିଶ କିଲୋ
ଚାଳିସ୍ କିଲୋମିଟର ମାଇଲେ ଯେତେ ଭଲ ଦଉନି ଯଦି ଦେଖିବା ହୁଁ ଦବନି ବା
ଷାଠିଏ କୋଲୋମିଟର ଦବ କିନ୍ତୁ ବାଇକ ପଞ୍ଚାବନ ଷାଠି ଦବ କିନ୍ତ ସ୍କୁଟି ଗୋଟେ ଚାଳିଶି ପଇତିରିଶି ଏମିତି ହେବ ହୁଁ ହୁଁ ଯଦି ଆହୁରି ଭଲ ସ୍କୁଟି କିଣୁଛନ୍ତି ତ ମାନେ ଭଲ ପିକଅପ୍ ବାଲା ସ୍କୁଟି କିିଣିଲେ ସେ ଆହୁରି କମ ଦେଖେଇବ। ଉନେ ଚାଳିଶ ଆଭରେଜ୍ ଧଇଲେ ବି ମାନେ ଗୋଟେ କିଲୋମିଟର କୁ ଗୋ ଟେ କିଲୋମିଟର ପାଇଁ ଆମକୁ କମ ସେ କମ ଅଢ଼େଇ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅଢେଇ ଟଙ୍କା ଗୋଟେ କିଲୋମିଟର ହେଲେ ଅଢେଇ ଟଙ୍କା ଖର୍ଚ୍ଚ କିନ୍ତୁ ସେଇଠି ଆମେ ଯଦି ଗୋଟେ ଇଲେକ୍ଟ୍ରି ସ୍କୁଟିି କିଣିିବା। ଗୋଟେ ଇଲେକ୍ଟ୍ରିକ ସ୍କୁଟିର ଆଭରେଜ ଦଉଛି ଇ ମୁକଉଚି ଆଭ ମାନେ ଆଭରେଜ ହଉଛି ଶହେ କିଲୋମିଟ ଟ ଶହେ ଶହେ କୋଡିଏ ଶହେ ତିରିଶ ଦଉଛି ଆମେ ଆଭରେଜ୍ ଧରନବା ଶହେ କିଲୋମିଟର। ଶଇ କିଲୋମିଟର ଆଭରେଜ ଧଇଲେ ହଁ ଶହେ କିଲୋମିଟର ଶହେ କିଲୋମିଟର ଆଭେରେଜ୍ କୁ ସେଥିରେ ବଟେରି ଥିବ ତିନି କିଲୋ ୱାଟର ତିନି କିଲୋୱାଟ ମାନେ ତିନି ୟୁନିଟ୍ ସେ ବିଲ୍ ଇଲେ ଜ ଟାଣିବ ଆଉ ତିନି ୟୁନିଟ ର ରିଟେ ଘରେ ଯଦି ପାଞ୍ଚ ଟଙ୍କା ଲେଖି ହିସାବରେ କରିଚି ପନ୍ଦର ଟଙ୍କା ହଉଛି ଆପଣଙ୍କର ଖର୍ଚ୍ଚ ପନ୍ଦର ଟଙ୍କାରେ ଆପଣ ଶହେ କିଲୋମିଟର ବାଟ ଯିବେ।
ଆଜ୍ଞା ଆଜ୍ଞା।
ଏଠି ଆପଣ ହିସାବ୍ କରିବେ ଯେ ଗୋଟେ କିଲୋମିଟର ପାଇଁ ଆପଣଙ୍କୁ ମାନେ କୋଡିଏ ରୁ ତିରିଶି ପଇସା ପଡିଲେ କୋଡି କୋଡିଏ କୋଡିଏ ପଇ ସେଇଭଳିଆ ମାନେ ଆପଣଙ୍କର ଗୋଟେଏ କିଲୋମିଟର ପାଇଁ ବଡ଼ିବ କାହିଁ କୋଡିଏ ପଇସା କାହିଁକି ଅଢେଇ ଟଙ୍କା ମାନେ ଅନେ ଏଠି ଆସିକି ଆପଣଙ୍କୁ ପ୍ରାୟ ଦଶ ଗୁଣା ଭଳିଆ ମୁଁ ମାନେ ଟେନ୍ ଟାଇମ୍ସି ହିଁ ମୋର ଇଲେକ୍ଟ୍ରି କାର ହଉ କି ବାଇକ ହଉ ସବୁଥିରେ ହଁ ଟେନ ଟାଇମ୍ସ୍ ପଇସା କ ଚୋଏ ଇଲେ ଇଲେକ୍ଟ୍ରୀ ଓ ପେଟ୍ରୋଲର ଦିଫରେନ୍ସ । ଡିଫରେନ୍ସ ଥାଏ ଇକୋନୋମିକ୍ ରେ ବାକି ହଁ। ଟିକେ ପେଟ୍ରୋ ଇଲେକ୍ଟ୍ରି ଗାଡି ଟିକେ ରେଟ୍ ଅଧିକା ଥାଏ ଆଉ ଏ ଯୋଉ ରେଞ୍ଜଏଜ ଟ ରହେ ବେଟ୍ରୀ ଚାର୍ଜ କରିବା ଟିକେ ଟାଇମ ଲାଗିବ ଦୂର ଜାଗା ଯାଇହବନି।
ହଁ ହକ ନା ଫିର ବି ଠିକ ଯେହେତୁ ଦୂର ଜାଗା ଯଦି ଯାଉଛେ ଆମେ କିଛି କାମ ଏରା ପାଞ୍ଚ ଚାରି ଘଣ୍ଟା ର କାମ ଯଦି ଆମେ ଘଣ୍ଟାଟେ ଭିତରେ ତ ମାନେ ଚାର୍ଜ ଯେତିକି ହେଇପାରିଲା ତ ଗୋଟେ ସେ ଇଲେକ୍ଟ୍ରିକ ସ୍କୁଟି ଟା ମାନେ କେତେ ଘଣ୍ଟାରେ ଚାର୍ଜ ହେଇପାରିବ ଯୋଉଟା କି ଆମେ ହଣ୍ଡେଡ କିଲୋମିଟର ଯାଇପାରିବା।
ଇଲେକ୍ ହଁ ନାଇଁ ଆକଚୁଆଲି ଏଥିପାଇଁ ଆମକୁ ଗୋଟେ ଭଲ ଇନଫ୍ରାଷ୍ଟ୍ରକ୍ ଦକାରେ ଯୋଟେକି ସବମାନେ ଅ ସବୁ ମେନ୍ ମେନ୍ ଜାଗାରେ ମୁଖ୍ୟ ମୁଖ୍ୟ ଜାଗାରେ ଚାର୍ଜିଙ୍ଗ ପଏଣ୍ଟ ହବା ଦରକାର ଗୋଟେ ଫାଷ୍ଟ ଚାର୍ଜର ଥିବ, ଗାଡି ଗୁଡା ଚାର୍ଜ କରିପାରୁଥିବ ସେ ସବୁ ସୁବିଧା ଇଡି ହେଇଗଲା ତ ସମସ୍ତେ ପ୍ରିଫର କରିବେ, ଏବେ ବି ବହୁତ ଲୋକ
କିଣି ସାରିଲେଣି, ହଁ ଯେହେତୁ ସରକାରୀ କର୍ମଚାରୀ କ୍ଷେତ୍ରରେ ଦେଖିବା ଯଦି ତ ସମସ୍ତେ ପ୍ରାୟ ମୁଁ ଯାହା ଦେଖିଛି କମ୍ପଲସରି କୁହାଯାଇଛି ଆଉ କିଣି ସାରିଛନ୍ତି ମଧ୍ୟ କେ ଜଣ ତ ଯୋଉ ଡେଷ୍ଟିନେସନ ଅନୁସାରେ ଯୋଉ ଅଫିସ ରେ କାମ କରନ୍ତି ସେଇଠି ସେମାନେ ଚାର୍ଜ କରିଦିଅନ୍ତି ତ ମୁ ସେ କ୍ଷେତ୍ରରେ ଏଟା ମୁଁ ଦେଖିକି ମତେ ଖୁସି ବି ଲାଗିଲା ସ୍କିମ୍ ଟାକୁ କିନ୍ତୁ ଏତେ ଡିଟେଲ୍ସ ଜାଣିନଥିଲି। ତ ଯାହା ହଉ ଆଜି ଆପଣ କହିଲେ ତ ନିହାତି ଏଇଟାକୁ ଫ୍ୟୁଚରକୁ ମୁଁ ପ୍ରିଫରେନ୍ସ କରିବି। ଆପଣ କହିଲା ଭେଳିଆ ଇନଫ୍ରାଷ୍ଟ୍ରକ୍ଚର ଯଦି ହଁ ଇନଫ୍ରାଷ୍ଟ୍ରକ୍ଚର ଯଦି ସବୁ ଜାଗାରେ ଯଦି ସେମିତି ରଖାଯାଏ, ଏଭେଲେବୁଲୁ କରାଯାଏ ମନେକ ଜଣ ଯାଉଥିବ ଦୁଇଶହ କିଲୋମିଟର ଟ୍ରାଭେଲିଙ୍ଗୀ ରେ ତ ହଠାତ୍ ପଚାଶ କିଲୋମିଟର ଭି ଯଦି ବା ଶହେ କିଲୋମିଟର ଭିତରେ ଚାର୍ଜ କମି ଯାଉଛି ତ ସେଠି ସେ କିଛି ବ୍ରେକ୍ ନେଇକି ଚାର୍ଜ କରିବି ଯାଇପାରିବ, ତ ସେଇଭଳିଆ ଫେସିଲିଟି ଯଦି ରହୁଛି ତ ନିହା ତି ଏଇ ଯୋଉ ଆମର ଏୟାର ପଲ୍ୟୁସନ କରୁଥିବା ଭାଇକେଲ ଗୁଡ଼ାକ ଆଉ କିଣିବେ ନାହିଁ ଲୋକମାନେ ଯୋଉ ମୁଁ କହୁଛି ବା ଆମ ଯଉଟା କି ତେଲ ପାଇଁ ଅନ୍ତସନ୍ତ ହଉଛନ୍ତି ବା ବାହାର ଦେଶରୁ ଡିପେନ ସ ଉ ଆମେ ଆଣୁଛେ, ଆଉ ୟୁନିଟି ପ୍ରାଇସି ତାଙ୍କର ଯଉ ବଢୁଛେ ତେଲ ପ୍ରତି ତ ସେଗୁଡାରୁ ଟିକେ ମାନେ ଯୋଉ ଏକ୍ସପେନସିଭ ହେଇଯାଉ, ସେ ଟିକେ ବଞ୍ଚିକି ରହିବା। ଯାଉ
ହଁ
କିଛିଟା ମାତ୍ରାରେ
ହଁ ସମସ୍ତେ ଯୋଗଦାନ, ସମସ୍ତଙ୍କ ଯୋଗଦାନ ଟିକେ ଟିକେ ରହିଗଲେ। ଏ ସବୁ ଦେଶ ତ ନିହାତି ଆଗେଇବ କାରଣ ଏସବୁ ବହୁତ ଗୁଡ଼େ ଦେଶରେ ଏ ସବୁ ଜିନିଷ ମାନେ ବହୁତ ଆଗରୁ ହେଇଗଲାଣି, ଚାଇନାରେ ପ୍ରାୟେ - ଚାଇନା ଏ ରେ ସବୁ ଜିନିଷ ବହୁତ ଆଗରୁ ସବୁ ଲାଗୁ ହେଇଛି, ଆମେରିକା ଏବେ ତାର ଟେଷଲାକୁ ଆଗେଇକି ନଉଛି। ବହୁତୁ ଦେଶରେ ସବୁ ହେଲାଣି, ଆଗେଇଲାଣି, ଆମ ଦେଶ ବି ଆଗେଇବ। ଅଛି ତ ଏତିକି ଲୋକମାନଙ୍କ ଠାରୁ କାରଣ କଟକ ଭୁବନେଶ୍ୱରରେ ତ ମୁଁ ଯେ ଟିକେ ଦେଖୁଛି ଭୁବନେଶ୍ଵର ଉପରେ ମାର୍କେଟ ଉପରେ ବହୁତ ଲୋକ।
ହୁଁ ଆଉ ୟାର ଗୋଟେ ଭଲ ଜିନିଷ ମୁଁ ନୋଟିସ୍ କରିଛି ଭଲ ଫ୍ୟୁଚର ଯୋଉଟା କି ମାନେ ନଏଜ ପଲ୍ୟୁସନ ଯୋଟା ଆମେ କହୁଛେ। ସାଉଣ୍ଡ ବିରକ୍ତି ଯକର ହଉଛି, ତ ଏତେ ସାଉଣ୍ଡ ନୁଁ ସ୍ମୁଥ ବଢିଆ ସେ ମାନେ ଚାଲୁଛି କି ନାଇଁ କିଛି ଜଣା ପଡିବ ନାହିଁ। ଖାଲି ହଁ ସାଉଣ୍ଡ ହରଣ ମା ହରନ୍ ବାଜିଲେ ଟିକେ ଯାହା ଟିକେ ମାନେ ଆମେ ସାଇଟ ପାଇଁ ପ୍ରିପୋରେସନ କରିଥାଉ। ଯଉଟା କି ସାଇଡ ମାଗିବା ପାଇଁ ବୋଲିକି, ଏତେ ନଏଜ
ହୁଁ ଯେ ତୁ ଇଂଜିନ ନାହିଁ ହଁ ଯେ ତୁ ଯେ ତୁ ଇଜିଂନ ନାହିଁ। ଇଂଜିନ ନାହିଁ ତ ସାଉଣ୍ଡ ନାହିଁ ନଏଜ ଇଏ ନାହିଁ। ଖାଲି
ବେ ବେଟରୀ ମଟରରେ ଚାଲିଛି ଗାଡ଼ି। ଆଉ ୟାର ମରାମତି ପାଇଁ ବି ସବୁ ଜାଗାରେ ଯଦି କିଛି କରାଯାଏ। ଯେମିତି ଗ୍ୟାରେଜ ଗୁଡ଼ାକ ରହିଲା।
ମରାମତି ହଁ ମରାମତି ଠିକ କଥା ମାନେ ଗୋଟେ ଭଲ ପଏଣ୍ଟ ଗୋଟେ କହିଛନ୍ତି। ଯଦି ଗାଡି ବ୍ରେକ ଡାଉନ ହଉ ତ ପଡିିକି ରହୁଛି। ଇଏ ଗୋଟେ ଡିମେରିଟ ଗୋଟେ ଡିମେରିଟ ହଉଛି ଇଲେଟ୍ରିଗାଡ଼ିର। ଏ ଧର ଆକଚୁଆଲି ଏଇଟା ହୁଏ କଣ ନା ଯେହେତୁ ଇଲେଟ୍ରି ଗାଡ଼ିତ ସେଟା ପ୍ରାୟ କମ୍ପୁଟର ୱାଇଜି ହେଇକି ଆସେ। ଆପଣ ମାନେ ତାର ସବୁ ତା ଦିହରେ ମାନେ ପ୍ରୋଗ୍ରାମ ସବୁ ଫିକ୍ସ ଥାଏ। ବହୁତ ଗୁଡ଼େ ମାନେ ଇଲେଟ୍ରି ଟ୍ରି ଗାଡ଼ି ସବୁ ପ୍ରୋଗ୍ରାମ ଥାଏ। ତ ସେମାନେ ତାଙ୍କ ତାକୁ ରିପେୟାର ଅନ୍ୟମାନେ ମାନେ ନର୍ମାଲ ଦୋକାନ ରେ ସେମାନେ କରେଇ ପାରିବେନି। ସେମାନେ କଲେ ଏ ସବୁ ମାନେ ପ୍ରୋଗ୍ରାମ ସେମାନେ ଠିକ ସେ ଫିଟ କରିପାରିବେନି। ଗୋଟେ ଗାଡି ଗୋଟେ ଗୋଟେ ଅପଡେଟ ନହେଲେ ଚାଲିବନି। ତାର ବହୁତ ଗୁରେ ପାର୍ଟ କୁ ସେମାନେ ଜାଣନ୍ତିନି କିଛି। ମାନେ ବାହାର ଇଏ ମାନେ ଜାଣନ୍ତିନି। ଯେହେତୁ ବ୍ୟାଟେରୀ ଜିନିଷ ନା, ମାନେ ତ ସେମାନେ ଶିଖି ନାହାନ୍ତି। ଆଉ ଆମେ କାମ କରରେଇବାଟା ବି ଖରାପ ତାଙ୍କ ପାଖରେ। ହଁ, ନର୍ମାଲୀ ଛୋଟ ଛୋଟ ମୋଟ କାମ ଥରେ ବ୍ରେକ୍ ଚେଞ୍ଜ କରିବା କି ଗୋଟେ କଣ ବା ମାନେ କୋଉଠି ନଟ ଫଟ୍ ଢିଲା ହେଇଗଲା କଣ ତାକୁ ଟାଇଟ ଏସବୁ କାମ କରେଇ ଦେଲେ ଚଳିବ। କିନ୍ତୁ ଇଏ କାମ ଗୁରା କରେଇ ହବନି। ସେଥିପାଇଁ ଡିପେଣ୍ଡେଣ୍ଟ ଆମକୁ ହବାକୁ ପଡୁ ।
ସୋ ରୁମ୍ ରେ ସର୍ଭିସ ସେଣ୍ଟରରେ ହଁ, ଯୋଉଟି ଆମେ ଯୋଉଠୁ ଗାଡି ଆଣିଚେ ସେଇ ଜାଗାରେ ହିଁ ଯଦି ଯାଇ କରିବା ତ ସେ ମାନେ ଆଟଲିଷ୍ଟ୍ ଟ୍ରେନ୍ ପର୍ସନ ଥିବେ, ଯୋଉଟା କି ଟ୍ରେନିଂ ପାଇଥିବେ ସେ ଫିଚରସ୍ ଉପରେ ପ୍ରୋଗ୍ରାମରେ ସେମାନେ ଫିଟ୍ କରିପାରିବେ। ହୁଁ।
ଫେସ୍ କରିବାକୁ ପଡେ ଯଦି କୋଉଠି ଅଧା ରାସ୍ତାରେ କଉଠି ଦୂରରେ ଦୂରକୁ ଯାଇଚେ ଖରାପ ହେଇଗଲା ତ ଗାଡି ସେଠି ଆଉ କିଛି କରିହବନି ବ୍ରେକଡାଉନ ହେଇ ପଡିବ। ସେଠି ସେଇଠୁ ତାଙ୍କୁ କଲ କରିବାକୁ ପଡିବ ସେମାନେ ଆସିି ଉଠେଇକି ନେବେ। ସେଇଟା ଗୋଟେ ବଡ ଡିମିରିଟି।
ଆଜ୍ଞା। ହୁଁ। ତ ଏଇ ଜିନିଷ ଟା ଟିକେ ରହିବା ଦରକାର ଯୋଉଟା କି ଆ ଗ୍ୟାରେଜ ମାନଙ୍କର ଜଣେ ଜଣେ ଟ୍ରେନ ପର୍ସନ ବି ରହିବା ଦରକାର ଉପରେ ଯିଏ ଜାଣିଛନ୍ତି। ତ ସେଇ ଲେଭଲ ଅନୁସାରେ ଯଦି ଦେ ଦେଖିବା ତ ଜଣଙ୍କର ଇନକମ୍ ବି ହବ ମାନେ ଜଣେ ଜଣେ ଏମ୍ପ୍ଲୋମେଣ୍ଟ ରୁ ବି ମାନେ ବଞ୍ଚିତ ରହିପାରିବନି। ଗୋଟେ ଏମ୍ପ୍ଲୋମେଣ୍ଟ ହିସାବରେ ଗୋଟେ ଗ୍ୟାରେଜରେ ବି କାମ କଲା। ତାର କିଛି ପଇସା ଇନକମ କଲା। ଏଇ ବି ସେଭ ହବ। ମତେ ମାନେ ଏଇ ଫିଚରକୁୁ ଯଦି ଦେଖିବା ହଁ।
ଯୋଉ ଇଲେକ୍ଟ୍ରି ଗାଡି ୟୁଜ କରିକି ସେଠି କଟକ, ଭୁବନେଶ୍ୱରରେ ଯୋଉ ମାନେ ସବୁ ରାପିଡୋ ଉବର ଓଲା ଉବର ରାପିଡ ଯୋଉମାନେ କରୁଚନ୍ତି, ଯୋଉ ଡେଲିଭରି ପର୍ସନ ସବୁ ଅଛ ବିଭିନ୍ନ କମ୍ପାନୀର ସେମାନେ ଗାଡି ସବୁ ଇଲେ ଗାଡି ୟୁଜ କରିକି ମାନେ ଭଲ ଇନକମ୍ କରୁଚନ୍ତି। ହୁଁ ଡେ ମାନେ ଯୋଉ ରା ଓଲା ରାପିଡ ବାଲା ତ ସେମାନେ ତ ତାଙ୍କର ତ ଇନକମ ବି ମାନେ କଣ ସେମାନେ ତ ପୁରା ପୁରା କମ ଖର୍ଚ୍ଚରେ ସେମାନେ ଭଲ ଇନକମ କରିଦଉଛନ୍ତି। ତାକୁ ଛାଡ଼ିଲା ପରେ ଡେଲିଭରି ବାଲା ବି ତାଙ୍କର ବହୁତ ସେଭ୍ କରୁଚନ୍ତି।
ସେଭ୍ କରୁଛନ୍ତି ଏଥିରେ ନା ଇଲେଟ୍ରି ପାଇଁ ଆଉ ଏ କଣନା ତେଲ ପକେଇବାକୁ ପଡିଲା ନା, ଆଉ କଣ କରିବାକୁ ପଡିଲା। କିଛି ନାଇଁ ବାସ୍ ଚାର୍ଜ କର ଆଉ କାମ କର।
ହଁ, ନା ଗୋଟେ ଭଲ ଜିନିଷଟେ ତାଙ୍କ ପାଇଁ। ଆଉ ଯୋଉମାନେ ଡେଲି ଡେଲି ଚାଳିଶ ପଚାଶ କିଲୋମିଟର ଯିବା ଆସିବା କରୁଛନ୍ତି, ସେମାନଙ୍କ ପାଇଁ ବି ଇଲେକ୍ଟ୍ରିକ ଗାଡିଟା ବହୁତ ଭଲ।
ହୁଁ, ନାଇଁ ମୋ ମତରେ ଏଇ ଏଇ ଭେକଲ ଟା ବହୁତ ଭଲ। ଆଉ ଭଲ ଫିଚର୍ସ ବି ଅଛି ଖାଲି ଏତିକି ଯେ ଯୋଉ ଡିମେରିଟିସ୍ ଗୁଡା ରହିଛି ତାକୁ ଯଦି ଫୁଲଫିଲ୍ କରାଯାଏ ତ ନିହାତି ସମସ୍ତେ ଏଇ ଜିନିଷ ଟାକୁ ପ୍ରିଫର କରିବେ ଆଗକୁ ଦେଖିବେ। ଆଜ୍ଞା ଆଜ୍ଞା
ହରିଆଣ ଟି ନାଇଁ ଆଉ ଏତିକି ତ କଥା ଥିଲା ଆମେ ଏ ବିଷୟରେ କଥା ହେଲେ ଆଉ କଉ ଅନ୍ୟ ଟପିକ ରେ ପରେ କଥାହେବା।
ଆଜ୍ଞା! ଆଜ୍ଞା! ନିହାତି ନିହାତି ଓକେ ଓକେ ଆଜ୍ଞା! ଆଜ୍ଞା! ଥ୍ୟାଙ୍କୟୁ ଓକେ।